ହାଲୋ।
ହ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ। ହାଲୋ।
କଣ କରୁଚନ୍ତି।
କିଛି ନାହିଁ ଏଇ ଘରେ ବସିଥିଲି। ଆପଣ କୋଉଠୁ କହୁଚନ୍ତି?
ହଁ ମୁଁ ବି ଏଇ ରୁଟି ତରକାରୀ କରିଦେଇ ବସିଛି ଆଉ।
ଓହୋ ଆପଣ କୋଉ ଜାଗାରୁ କହୁଚନ୍ତି?
ଢେଙ୍କାନାଳ ଭୁବନ।
ଓହୋ ଆପଣ ପଢାପଢି କରୁଛନ୍ତି ନା ମ୍ୟାରେଡେ?
ନାଇଁ ମ୍ୟାରେଡ୍।
ହ ହ ଭଦ୍ର ହଁ ରୋଷେଇ ସରିନି ଖାଇନି ଆମେ ଖାଉ ଖାଉ ଝିଅ ଖାଇସାରିବ ତାପରେ ଆମେ ଖାଇବୁ ଆଉ।
ହଁ କୋଉଠୁ କହୁଛନ୍ତି ଭଦ୍ରକରୁ,
ମୁଁ ଭଦ୍ରକ ରୁ କହୁଥିଲି।
ଆଜ୍ଞା। ଆଉ ରୋଷେଇ କଣ ହେଇଛି ରୁଟି ନା ଜାଣିଥିଲି।
ନା ଆମର ରୁଟି ହେଇଛି ଆଉ। ସେଥିରେ ଆମର ରୁଟି ଖିଆଯାଏ।
ହଁ ଏବେ ତ ସମସ୍ତଙ୍କ ରୁଟି ଆଉ କଣ ବେଶୀ ଭଲ୍ ପାଆନ୍ତି କଣ ଖାଇବାକୁ ନନ୍ ଭେଜ ନା ଭେଜ୍?
ନା ନର୍ମାଲ୍ ମାନେ ନନ୍ଭେଜ୍ ବାରିରେ ଖାଇବି ନନ୍ଭେଜ୍ ଭେଜ୍ ବାରିରେ ଭାଜ୍ ନନ୍ଭେଜ୍ ବି ସେମ୍ତି ମୁଁ ଏତେ ଖାଏନି ବହୁତ୍ କମ୍ ଖାଏ। ଭେଜ୍ ବି କମ୍ ଖାଏ ସବୁ କମ୍ ଖାଏ ହୁ-ହୁ ଆଉ ଏମ୍ତି ବେଶୀ ମୁଁ କିଛି ଖଇନି ଏତେ।
ଭଲ ଭେଜ୍।
ଆଉ ଆପଣଙ୍କର ଢେଙ୍କାନାଳରେ ସବୁ କଣ ବୁଲିଆ ଜାଗା ସବୁ ଅଛି?
ଢେଙ୍କାନାଳରେ ଏଠି ତ ଗଜଲକ୍ଷ୍ମୀ ଜାଣିଛନ୍ତି ପ୍ରସିଦ୍ଧ।
ହଁ ଗଜଲକ୍ଷ୍ମୀ ମୁଁ ଯାଇଥିଲି।
ଆଉ ଏଠି ଗଜଲକ୍ଷ୍ମୀ ପ୍ରସିଦ୍ଧ ଆଉ ଏଠି କପିଳାସ ଅଛି ପାଖରେ।
ହୁଁ।
ଆଉ ଯେହେତୁ ଶାଶୁଘର କେତେବେଳେ କେମିତି ଯାଉ ବୁଲିବାକୁ।
ହଁ-ହଁ ନା ମୁଁ କପିଲସ କେବେ ଯାଇନାହିଁ।
କପିଳାସ
ନା ମୁଁ କେବେ ନା ମୁଁ କେବେ ଯାଇନି ମୁଁ ଢେଙ୍କାନାଳ ତ ଏମତି ଯାଇଚି ଏମ୍ତି ସାଙ୍ଗ ଫାଙ୍ଗ ବାହାଘରରେ ଯାଇଛି। କିନ୍ତୁ ଯେବେ ଯାଇଛି ମାନେ ବୁଲିବା ପାଇଁ ଥରି ଯାଇଥିଲି ଢେ ଙ୍କାନାଳ କାଳୀ ଏଯୋଉ ଇଏ ଆମର ଯୋଉ ଗଜଲକ୍ଷ୍ମୀ ପୂଜା ବୁଲିବାକୁ ଯାଇଥିଲି ଥରେ। ଆଉ ତାପରେ ମୁଁ ଆଉ କେବେ ଢେଙ୍କାନାଳ ଯାଇନି ମାନେ ଯାଏ ଏମ୍ତି କାମରେ ଯାଏ ଆଉ ଏଇ ସାଙ୍ଗ ବାହାଘର କିହୁ ଗୋଟେ କ ଫଙ୍କସନ୍-ଫଙ୍କସନ୍ ଥିବ ଯଦି ସାଙ୍ଗଙ୍କର ସେମ୍ତି ଯାଇଛି। ଢେଙ୍କାନାଳ ରେ ଏମ୍ତି ବୁଲିବା ପାଇଁ ଆଉ କଉଠିକି ଯାଇନି।
ଆଉ କୋଉଠି ମନ୍ଦିର ବୁଲିଆକୁ ଯାଇଚନ୍ତି?
ଆମର ଏଠି ବାଲେଶ୍ଵରରେ ଅଛି ପଞ୍ଚଲିଙ୍ଗେଶ୍ଵର, କେବେ ଆସିଛନ୍ତି?
ଆରଡ଼ି-ଆରଡ଼ି ତ ସେଇପଟେ।
ହଁ ଭଦ୍ରକ ଆରଡି ଏଠି ଟାଉନ୍ ରୁ ଚାଳିଶ କିଲୋମିଟର ଦୂର।
ଟାଉନ୍ ଯା ଯାଜପୁର୍ ଟାଉନୁ ଆମ ବାପଘର ବା।
ଓହୋ ଯାଜପୁର୍ ଟାଉନ୍, କୋଉ ଜାଗାରେ?
ଆମର ତିନି କିଲୋମିଟର ଆମ ଗାଁ ହେବ ଆଉ।
କୋଉ ଗାଁ
ଲାଲବାଗ୍ ଜାଣିନଥିବେ ପଣସା ଲାଲବାଗ୍।
ଓହୋ।
ଆଉ
ନା ମୁଁ ଆଉ ଏତେ ଜାଣିନି ଯାଜପୁର ଟାଉନ୍ ବିଷୟରେ, ହେଁ-ହେ ମୁଁ ଏଇ ବିରଜା ମନ୍ଦିର ଅଛି ଯାଇଚି।
ବିରଜା କ୍ଷେତ୍ର ଜାଣିଥିବେ, ଆଉ ବିରଜା କ୍ଷେତ୍ର, ରାମ ମନ୍ଦିର
ଓ ହଁ ଆଉ ଗୋଟେ ଯମ ମା ସାତଭଉଣୀ ମନ୍ଦିର ଅଛି ସେଠିକି ଯାଇଚି। ଏ ଦିଟା ଯାଇଚି ଆଉ ଜଗନ୍ନାଥ ମନ୍ଦିର ସୁ ଯାଇନି। ହଁ ସେଇ ଜଗନ୍ନାଥ ମନ୍ଦିର ମାନେ ସେଇ ଏ ଆମର ଯୋଉ ଯମ ମା ସାତଭଉଣୀ ମନ୍ଦିର ଯୋଉ ଜଗନ୍ନାଥ ମନ୍ଦିର ସେଇଠିକି ଯାଇଚି।
ଆଉ ପାର୍କ କୁସୁମା ପାର୍କ ଗୋଟେ ହୁଁ ସେଟା ବାହାରୁ ଦେଖିଚି ମୁଁ ଏତେ ଭି ତୁରୁକୁ ଯାଇନି ବାହାରୁ ପାଣି-ପାାଣି ଦେଖାଯାଏ ଖାଲି ହି-ହି।
ହଁ ହଁ ଏବେ ତ ଯାଜପୁର୍ ଟାଉନ୍ ପୁରା ଚେଞ୍ଜ ହେଇଗଲାଣି, ମେଡିକାଲ୍ ଫେଡିକାଲ୍ ସବୁ ଆଉ ହକି ଷ୍ଟାଡ଼ିୟମ୍ ସବୁ ପୁରା ଚେଞ୍ଜ।
ହୁଁ ସେ ଆପଣଙ୍କର ସେତବେଳେ ବବି ଦାସ ଥିଲେ ଯେତେବେଳେ ସେତେବେଳେ ସେ କରିଦେଇଥିଲେ ବହୁତ୍ କିଛି।
ହଁ-ହଁ ଠିକ୍-ଠିକ୍।
ତାପରେ ତ ଏବେ ଆଉ ତ ନାହାନ୍ତି।
ଆମ ଗାଁକୁ ବି କେତଥର ବବିଦାସ ଭାଇ ଆସିଚନ୍ତି।
ଓହୋ, ସେ ଗୋଟେ ଶିବଟାଏ କରିଚନ୍ତି। ଆମ ଭଦ୍ରକ ର ମୁଁ ଯୋଉ ଯାଏ ଆମ ସେପଟ ସାଇଟକୁ ଦେଖାଯାଏ, ମାନେ ଯ ବୈତ୍ରଣି ଏପଟୁ ଦେଖାଯାଏ ଗୋଟେ ବଡ଼ ଶିବ ଗୋଟେ କରିଚନ୍ତି। ଏଟା ହେଇ ନଥିଲା ମୁଁ ଦେଖଥିଲି, ଏବେ କମ୍ପ୍ଲିଟ ହବନି ନା ନାଇଁ ମୁଁ ଆଉ ଜାଣିନି। ହୁଁ
ହଁ ଯାଜପୁର ଟାଉନଟା ଡେଭଲମେଣ୍ଟ ହେଲାଣି ଆଉ।
ଆପଣଙ୍କ ମେନ୍ ତ ଯାଜପୁର ରୋଡରେ ହିଁ ସବୁ କିଛି
ହଁ ଏଠି ତ ଆମର ଏଇ ଭୁବନରେ ଶିଶୁ ଡାକ୍ତର କେହି ନାହାନ୍ତି। ଆମେ ଯାଜପୁର ରୋଡ ଯାଉ, ମୋ ଝିଅକୁ ଜର ଜର ହେନେ, ଦେହ ଖରାପ ହେନେ, ଯାଜପୁର ରୋଡ଼ ଯାଉ।
ଆପଣଙ୍କ ଝିଅକୁ ଏ କେତେ ବର୍ଷ?
ଝିଅକୁ ସାଢ଼େତିନି ବର୍ଷ
ଅହ, ମୋ ଝିଅକୁ ବି ସାଢେତିନି ବର୍ଷ।